ହ୍ୟାଲୋ।
ହୁଁ।
ହାଲୋ ହଁ ଭାଇ କହନ୍ତୁ ସେ ମୋଠୁ ସାନ।
କଁ କରୁଚ?
ହଁଉ ବସଚୁ।
ଖାଇବା ତ ହେଇନଥିବ ଆଉ?
ନାଇଁ ଗା ନାଁ ଖାଇବା ହେଇନି ବନୁଚି ମମି ଗଲା ବନେଇବା
ଭାଇ
ଭାଇ
ଡ୍ୟୁଟି
ହଁ ସିଏ ତ ପାରାଦୀପ ରେ ଡ୍ୟୁଟି ଯାଇଚି ଆଉ।
ଆଉ ରାଜା ଭାଇ ପାଇଁ କେମତି ଥିଲେଟ କଲ? ମୁଁ ଗ୍ରାଜୁଏସନ କରିଛି।
ଗ୍ରାଜୁଏସନ ଫାଷ୍ଟୟର?
ନାଁ ସେକେଣ୍ଡୟର।
ସେକେଣ୍ଡ ଇୟର ହେଲା ଏଇଥର?
ହୁଁ।
କୋଉ ଅନର୍ସ?
ପଲଟିକାଲ।
ପଲିଟିକାଲ୍। ହାଲୋ ମୋର ସରିଲାଣି ଗ୍ରାଜୁଏସନ ମୋର ଦୁଇ ହଜାର ପଚିଶରେ ସରଲା। ଏଇଥର ଟା ମୋର ଡ୍ରପ୍ ଆଉଟ୍ ଅଛି ମୁଁ ଏସ୍ ଏସ୍ ସି ପାଇଁ ପ୍ରିପେୟାର ହଉଚି। ହାଲୋ।
ତମେ ଠୁ ବଡ।
ଶୁବୁନି ନେ
ତମେ ତାହେଲେ ମୋ ବଡ?
ହଁ ହଁ ମୁଁ ବଡ ଅଁ ଦି ବର୍ଷ। ହଁ ହଁ ଶୁବୁଚି ତ ନେଟୱାର୍କ ପାଉଚି?
ହଁ ହଁ ଶୁବୁଚି ମୁଁ ତମକୁ ତାହେଲେ ଦିଦି ଡାକିବି ଆଉ କଣ। ତମେ ତ ଭା ତମେ ତ ଭାଇ ଡାକୁଚ ପା।
ହଁ ହଁ ଆଗେ ଆଉ କଁ କହିଥାନ୍ତି ସେଇଥିପାଇଁ ମମି କହିଲା ସେ ସାନ ପିଲାଡେ ଆଉ ନାଁ ଧରିକି ତ ଏଥିରେ କହି ହବନି।
ହଁ
ସେଠି ଶୁବୁଥିଲା ଏଠି ଶୁବୁନି। ହୁଁ ସେଇଥିପାଇଁ ଆଉ। ମମି କହିଲା ଖାଇକି ଶୋଇଲେଣି ରାତି ଖାଇବା ହେଇଚି ରୁ ଟି କଣ ଖାଇବାକୁ ହଁ
ରୁଟି ଆଉ?
ରୁଟି ଆଉ କଁ ତରକାରୀ ହେଇଚି ମୁଁ ଆଉ ଦେଖିନି।
ହୁଁ
ହଁ। ହୋଉ ପଢାପଢି ଭଲ ଚାଲଚି ତ?
ସବୁ ଚାଲଚି ସେମିଷ୍ଟାର ତ ଦେଇଥିଲି କାଇଁ ରେଜା ରେଜାଲ୍ଟ ବାହାରିନି ଆଉ।
ସେମିଷ୍ଟାର ଉଁ ହୁଁ ଭଲସେ ପଢ ତାପରେ କଁ କରିବ ବିଡି କରିବ ନା କଁ?
ଦେଖିଆ
ହୁଁ ହୁଁ ନା କମ୍ପିଟେବ୍ କମ୍ପିଟେଟିବ ଦବ। ହାଲୋ
ହଉଛି ଠିକ୍ ନାହିଁ ଦେଖିବା କଣ ହଉଛି ଆଗ ଗ୍ରାଜୁଏସନ୍ ଟା ସରିଯାଉ ତାପରେ ଦେଖିଆ। ଗମେଣ୍ଟ୍ ପାଇଁ ଆପ୍ଲାଏ କରିଛି ଯଦି ଗମେଣ୍ଟ୍ ନାଇଁ ଗମେଣ୍ଟ୍ ପାଇଁ ଆପ୍ଲାଏ କରିଛି।
ଗମେଣ୍ଟ୍ ରେ କଣ।
ଆପ୍ଲାଏ ମାନେ ଆର୍ମି କି ରେଲୱେ ଏମିତି ଆଉ।
ଆଚ୍ଛା ଆଚ୍ଛା ହଁ ରେଲୱେ ଭଲ ହଁ ଆଚ୍ଛା ତମେ ଫିଜିକାଲି ବି ଅଛ। ଫିଟ୍ ଅଛ ତ ମାନେ ରନିଙ୍ଗ୍ ବଗେରା କର।
ହଁ ଚାଲିଛି ଦେଖିବା କଣ ହ ଦେଖିବା କଣ ହଉଛି। ସେଇଥିପାଇଁ ତ ଗ୍ରାଜୁଏସନ କଲି ନହଲେ ଡିପ। ସେଇଥିପାଇଁ ଗ୍ରାଜୁଏସନ୍ କଲି ନହେଲେ ଡି୍ପ୍ଲୋମା କି ଆଇ ଟି ଆଇ ଲେଖିଥାନ୍ତି। ୟା ଡିପ୍ଲୋମା ଆଇ ଟି ଆଇ ପଢିଲେ।
ପଢିଲେ କେବଳ ରେଲୱେ ମୋ ଭାଇ ବି ସେ ଭଲ ଷ୍ଟୁଡେଣ୍ଟ୍।
ହୁଁ।
ସିଏ ତା କଲେଜରେ ବି ଟପ୍ପର ହୁଏ କିନ୍ତୁ ତାର ହଁ।
ଏପଟେ ଆଇ ଟି ଆଇ ବି କରିଛି ଏପଟେ ଗ୍ରାଜୁଏସନ୍ ବି କରିଛି। ମାନେ ଗୋଟେ ଇୟରରେ ମୁଁ ଦିଟାଙ୍କ ଡିଷ୍ଟାନ୍ସ ରେ ନାଇଁ ଗୋଟେ ଇୟରରେ ଡିଷ୍ଟାନ୍ସ ଦିଟାଙ୍କ ଅଛି। ଏଇଟା ହେଇପାରିବନି କେହି କରିପାରିବେନି କିନ୍ତୁ ଅଛି ଗୋଟେ ସିଷ୍ଟମ ସିଷ୍ଟମ ଗୋଟେ ଅଛି। ଅଛି ମୁଁ ଏ ଦିଟାଙ୍କ କରିଛି।
ଆଚ୍ଛା ଆଚ୍ଛା ହଁ ତାହେଲେ ଯୋଉ ଗ୍ରାଜୁଏସନ୍ ଗମେଣ୍ଟ। କଲେଜ ନା ରେ ନା ରେଶ୍।
ନାଇଁ ଗ୍ରାଜୁଏସନ୍ ଦିଟାଙ୍କ ପ୍ରାଇଭେଟ୍ କଲେଜରେ।
ହୁଁ ହୁଁ ମୁଁ ବି ଗ୍ରାଜୁଏସନ୍ ଟା। ମୋର ଆମ ଗଭର୍ଣ୍ଣମେଣ୍ଟରେ ହେଇଯାଇଥାନ୍ତା ଏଇଠି।
ଗ୍ରାଜୁଏସନ ଗର୍ଣମେଣ୍ଟ ଅଧା ପ୍ରାଇଭେଟ୍ ଅଧା କିନ୍ତୁ ଆଇ ଟି ଆଇ ଟା ପ୍ରାଇଭେଟ୍ ଟା।
ହୁଁ ହୁଁ ମୋର ବି ଗ୍ରାଜୁଏସନ୍ ମୋର ମାର୍କ ଭଲ ଥିଲା। ତ ମୋର ଏମ୍ ସି ରେ ହେଇଯାଇଥାନ୍ତା ମୁଁ ପୁଣି କହୁଥିଲି ମ୍ୟାଥ୍ ଅନର୍ସ ରଖିବି ବୋଲି। ତ ମୋ ଭାଇ ଘରିଆ କହିଲେ ମ୍ୟାଥ୍ ଅନର୍ସ ରଖିଲେ ତତେ ଡେଲି କଲେଜ ଯିବାକୁ ପଡ଼ିବ ପାଠ। ପଢିବାକୁ ପଡିବ ତୁ ଆଉ ତାକୁ ପଢିବୁ କେତେବେଳେ କମ୍ପିଟେଟିଭ। ସେଥିପାଇଁ ପ୍ରିପେୟାର ହବୁ କେତେବେଳେ ମୁଁ ସେଠୁ ପୁଣି ଆମ ଘର ପାଖରେ ଗୋଟେ ପ୍ରାଇଭେଟ୍ କଲେଜରେ କଲି ଗ୍ରାଜୁଏସନ୍। ଆଉ ସେଇଠୁ ଗ୍ରାଜୁଏସନ୍ ସେକେଣ୍ଡ ଇୟର ବେଳୁ ପ୍ରିପାରେସନ୍ ଷ୍ଟାର୍ଟ କରି। ଥିଲି କିନ୍ତୁ ଜମା ଭଲସେ ପଢୁନଥିଲି ତାପରେ ପଳେଇଥିଲି କଟକ ପଳେଇଥିଲି। ଛ ଛଅ ସାତ ମାସ ଯାଇ ସେଠି ରହିକି। କି ସିଲାବସ୍ ବଗେରା ସାରିକି ଆସିଲି ଏବେ ଘରକୁ ପଳେଇ ଆସିଛି ଘରେ ଆସିକି। ପ୍ରିପାରେସନ୍ କରୁଛି ଆଉ ଦେଖାଯାଉ କଣ ହଉଛି ଆଉ। ତାହାଲେ ଆର୍ମି ପାଇଁ ଦବ ତମେ ମୋ ମୋର ଫିଜିକାଲି ମତଲବ୍ ଫିଟ୍ ନାହିଁ ମୁଁ ଏତେ। ସେଇଥିପାଇଁ ମୁଁ କେବଳ। କ୍ଳରିକାଲ ଏକଜାମ୍ ଗୁଡ଼ା ସି ଏଚ ଏସ ଏଲ୍, ସି ଜି ଏଲ୍ ସେଇ ଗୁଡ଼ା କେବଳ ଦିଏ। ହ୍ୟାଲୋ ନେଟୱାର୍କ ଆସୁନି ନେଟୱାର୍କ ଆସୁଛି ତ।
ଆସୁଛି ଆସୁଛି।
ହୁଁ। ଆଉ କଣ। ଆଉ ଗୋଟେ ସେମିତି ଆଉ ଗୋଟେ ଇୟର ତମ ଓ ତୁମର ଏବେ ଚାରି ବର୍ଷ କରିଦେଇଛି ନା ଗ୍ରାଜୁଏସନ୍।
ଚାରି।
ଆହୁରି ଦି ବର୍ଷ ପଢିବ ନାଇଁ। ମୁଁ କରୁନଥିଲି କଲ୍ ଫଲ୍ ମୁଁ କହିଲି ଏ ବେକାର ସେଗୁଡା। କିଛି ହବନି ମୋର ଟାଇମ୍ ୱେଷ୍ଟ ହଉଛି ଆଜି। ମମି ସେଇଠି ଦେଖିକି। ସବୁ ଗ୍ରୁପ ରେ ଖାଲି ଛାଡୁଛନ୍ତି ପେମେଣ୍ଟ୍ ଆସୁଛି ମୁଁ କହିଲି ମମି ପଇସା ଆସୁଛି ସତରେ କରିବା ତାହେଲେ ଆଉ। ନହେଲେ ମୋର ଏପ୍। ଏପର୍ଯ୍ୟନ୍ତ ହେଇଛି ପାଞ୍ଚଟା କଲ୍ ଜମା କଲିଣି ଏଠି ଛଅ ଦିନ ହେଲା। କଲିଣି ମୋ ନାଁ ପୁଣି ରେଡ୍ ଜୋନ ରେ ଅଛି, ତଥାପି ମୁଁ କରୁନି।
କାଲି ସୁଧା ଦିନକୁ ଦଶଟା କରିଦେଉଛି।
ଆଜି ଦଶଟା କରିଦେଇଛ? ଶୁବୁନି?
କାଲି ମୁଁ କଲି ଆଜି ଭିତରେ ମୁଁ ଦଶଟା କରିଦେଥିବି।
ହଁ ଭଲ କରିଛ ହଁ ଦିନକୁ ପାଞ୍ଚଟା କରିଦିଅ କରିଦେଇକି କମ୍ପ୍ଲିଟ
ଭିତରେ ମାନେ ଦଶଟା କରିଦେଇଚି ମତେ ଲାଗୁଛି ପାଞ୍ଚ ଛଅଟା ରିଜେକ୍ଟ ହେଇଛି।
ପାଞ୍ଚଟା ରିଜେକ୍ଟ?
ହଁ।
କଣ ପାଇଁ? ମୋର ବା ଗୋଟେ ଝିଅ ଟା ଏମିତି କରିଦେଲା ଦିଟା ରିଜେକ୍ଟ କରିଦେଲା ଦିଟା। ପୁଣି ଏବେ ବି ଗୋଟେ ହେଇଗଲା ତିନିଟା ରିଜେକ୍ଟ, ହୁଁ।
କିଛି ଶୁଣିବନି ଏବେ ନହେଲେ
ହଁ।
ଦେଇଦବ।
ଓହୋ। ଆଛା। ମୋର ବି ସେମିତି ଗୋଟେ ଝିଅଟାକୁ ଗ୍ରୁପ ରେ କଲି, କଲ୍ ସିଏ ତାର କଥା ହେଇଗଲା, ହ୍ୟାଲୋ। ହଁ ସେ କଥା ହେଇଗଲେ ମୁଁ ତାଙ୍କ ସାଙ୍ଗ କଥା ହେଇଗଲି। ସିଏ ଯେତେବେଳେ ମୁଁ ଯେତେବେଳେ ତାଙ୍କ କତିକି କଲ୍ କଲି, ସେ ଖାଲି ଦିଦି ଶୁବୁନି ଦିଦି ଶୁବୁନି କହିକି କଲ୍ କଟ କରିଦେଲେ ଦିଟା କଲ ଏମତି କଟ୍ କରିଦେଲେ। ପଲିଟିକାଲ ସାଇନ୍ସ ସମସ୍ତେ ପଢୁଛ ଖାଲି ଘସିବାକୁ ପଢୁଥିବ। ନେଟୱାର୍କ ଆସୁଛି ତ?
ହଁ ନେଟୱାକ୍ ଆସୁଚି।
ହୁଁ ନାଇଁ ମୋ ଆମର ଆଜି କଣ ନେଟୱାର୍କ ନାଇଁ। ଆମ ଘରେ ଗୋଟେ ଏମିତିଆ ଜାଗା ଜିଓ ନେଟୱାର୍କ ପାହାଡ ଉପରେ ବି ପାଇବ ଆମ ଘରେ ପାଇବନି। ଆଉ ଆଉ ଏଠି କେବଳ ଭୋଡା ଫୋନ୍ ଚାଲିବ ଯୋଉଟା କି ଦୁନିଆରେ ଆଉ କୋଉଠି ଚାଲିବନି। କୋଉଠି ଭୋଡା ଫୋନ ଆଉ ଚାଲନା ବାଉ ସେଇ ସେଥି ପାଇଁ ମୁଁ ଦିଟା ସିମ ମୁଁ ସେଥିପାଇଁ ହଁ।
ଭୋଡା ଫୋନ
ଦିଟା ସିମ ଧରିକି ବୁଲୁଛି ସେଇଥିପାଇଁ। କଟି କାଟି ଯିବ ଯଦି ପୁଣି ନେଟୱାକ୍ ପଳେଇଲା
ଦିଟା ସିମ କଲ କଣ? ଭୋଡା
ଆଉ କଣ ଖାଇଥିଲ?
ଏଇଆଉ
ହୁଁ। କରିବ ଅ ମ ମମି ମମି ନମ୍ବର ଆଉ ମୋ ନମ୍ବର ରଖିଲ, ତୁମର କାମ କମ୍ପ୍ଲିଟ୍ ହେଇଯିବ କରିବ ଆଉ। ହ ତାପରେ ଏଇ କଲ୍ ଟା କାଟି ସାରିଲେ ତମେ ସେପଟରୁ ଗୋଟେ କଲ୍ କରିଦବ, ହଁ।
ଦିନକୁ ଖାଲି ଯଦି ଇଛା ଇଛା ମତେ ଏମିତି କଲ କରିବେ ତାହେଲେ ମୋର ହେଇଯାଆନ୍ତା।
ଶୁଭୁନି?
ମୁଁ କହିଲି ଦିନକୁ ଆଜି ଦିଥର ଦିଥର ଏମତି କଲ କରିବ?
ତିନିଟାରୁ ଗୋଟେ ହେଇଛି?
କହିଲି ଦିଥର ଦିଥର ଏମତି କଲ୍ କରିବ ତାହେଲେ ମୋର ହେଇଯିବ, କିଛି ଦରକାର ନାହିଁ। ଆରେ ବୁଝି ପାଇଲନି? ହାଲୋ। ହାଲୋ?